ନମସ୍କାର। କି ଉଠୁଥିଲା ତ ତ ଲେଖୁଛି ପ୍ଲସ କଥା ବି ହୋଉଚି।
ଆଜି କଣ ରୋଷେଇ?
ମୁଁ ବସିଚି ଆମ ବର୍ଷା ଜୋର ହଉଚି ତ ଓହୋ ଆପଣ କଣ ବାହା ହେଇନାହାନ୍ତି କି?
ନାଆ ନାଆ।
ଆପଣ ବାହା ହେଇଚନ୍ତି ନା ବାହାହେଇ ନାହାନ୍ତି? ଓହୋ ଆମ ଘର କେଉଁଝର।
କେଉଁଝର କୋଉ ଗାଁ?
ଆମର ଦେଓ ଗାଁ ଜାଣିଛନ୍ତି?
ହଁ ହଁ ଦେଓ ଗାଁ ଜାଣିଛି।
ହଁ ହଁ ଦେଓ ଗାଁ ପାଖରେ ବରିପାଳ ସେଇଠି ହେଲା ଆମ ଗାଁ ଟା।
ଓ ହୋ।
ଆଉ ମ୍ୟାାମ୍ ଆପଣ ତ ଝିଅ ଅଛନ୍ତି ଆଉ ଚାଲୁନାହାନ୍ତି ଗୋଟେ ପାର୍ଲର ଫାଲର କି ଟେସ୍‌ନାରୀ ଦୋ ଦୋକାନ ପକେଇ
ଟେସନାରୀ ଦୋକାନ ମ୍ୟାମ୍ ମୁଁ ପଢୁଛି।
ପଢ କଣ କହିଲ?
ମୁଁ ଏବେ ଛାତ୍ରୀ ନା ତ ମୁଁ ଏଇନା ପଢୁଛି।
ହଁ ମ୍ୟାମ୍ ପଢଉଚ ପଢୁଛନ୍ତି ଯେ ମାନେ ମୋ କହିବା କଥା କି ଆପଣଙ୍କର ଯେତେବେଳେ କୋର୍ସ ସରିଯିବ ଆପଣ ଫ୍ରି ହେଇକି ନହେଲେ କହିବେ। ହଁ ନିଜର ଅଛି ମୋର ନିଜର ଅଛି କିନ୍ତୁ ମୁଁ ଚାହୁଁଛି କି ଆମେ ବାହାରେ ଦୁଇ ଜଣ ମିଶିକି କରନ୍ତେ।
ଆଜ୍ଞା ଆପଣଙ୍କର କୋଉଠି ଅଛି?
ମାଆ ଆ ଏଇ ନେ ଆମେ କରିବା ମାନେ ଗୋଟେ ବଡ ସେଟା ଗୋଟେ ବେ ଜାଗା ରେ ଦେଖିକି କରିବା।
ଆଚ୍ଛା ଆପଣଙ୍କର ହାଲୋ। ହେଲୋ। ହାଲୋ। ହାଲୋ। ହାଲୋ।